ହାଲୋ ଓ
ହଁ ଅଁ କଣ କରୁଚନ୍ତି?
ଆ ଏ ଏମିତି ଛାତ ଉପରେ ଆସି ବସିଛି ଆଉ
ଆଚ୍ଛା ଆଛା ହଁ ଛାତ ଉପରେ ତ ଆଜି ଟିକେ ଥଣ୍ଡା ଲାଗୁଛି ନହେଲେ ଘରେ ପୁରା ଗରମରେ ବାମ୍ପ ଫ ବାହାରୁଛି
ଆଜ୍ଞା।
ଆଉ ମୁଁ କଣ? ହଁ ମୁଁ କଣ ପଚାରୁଥିଲି କି? ତମର ମାନେ ସେଠି ମାନେ ମେଡିକାଲ ର କଣ କେମିତି ସୁବିଧା ଅଛି? ମତେ ଟିକେ ଜଣେଇଲ? ଆମର ଏଠି ଜଣେ ପଚାରୁଥିଲେ ଯାଇଁକି ସେଠି ଟିକେ ଦେଖେଇବେ ବୋଲି ତାଙ୍କ ଦେହ ଟିକେ ଅ ଧିକ ଖରାପ ହେଇଯାଇଛି ତ।
ମାନେ ଆପଣଙ୍କର ସେ ସମ୍ପର୍କୀୟ କଣ ହେବେ?
ହଁ ଆମ ଗାଁ ର ହିଁ ଆମ ଘର ପାଖର ହିଁ ଆମ ଗାଁ ର
ଆଚ୍ଛା ଆଚ୍ଛା ୟିଏ ମୁଁ ଆପଣଙ୍କୁ ମଝିରେ ଫୋନ ଦି ତିନି ଥର କରିଥିଲି ଆପଣ ଉଠେଇଲେନି ଭାରି ଖରାପ୍ ଲାଗିଲା ମୁଁ କହିଲି କଣ? ପାଇଁ ଫୋନ୍ ଟା ଉଠଉନାହାନ୍ତି କଣ ଏମତି ବ୍ୟସ୍ତ ରହିଛନ୍ତି ଫୋନ୍ ଟା ଗୋଟେ କିଛି ରିସିଭ ଵି କଲେ ଗୋଟେ ରିପ୍ଲାଏ ଦେଲେନି କଣ ଅସୁବିଧା ହେଲା? ଆଉ ଯଦି ଏମିତି ହେଇଥିଲା ଗା ଆପଣ କଣ ବ୍ୟସ୍ତ ଥିଲେ?
ହଁ ସେଇ ତାଙ୍କର ହିଁ ଦେହ ମାନେ ଟିକେ ଭଲ ନାହିଁ ଆହୁରି ତାଙ୍କ ଘରେ ମାନେ ସେମିତି କେହି ନାହାନ୍ତି ମାନେ ଦେଖା ଶୁଣା ଠିକ୍ ସେ କରିପାରିବେ ବୋଲି ତ ମୁଁ ହିଁ ତାଙ୍କ ତାଙ୍କ ସହିତ ଅଧିକ ଥର ମେଡିକାଲ ଯାଇଁକି ମତେ ଟୋଟାଲି ସମୟ ହୁଏନି ସ କାଳୁ ଯାଇକି ସନ୍ଧ୍ୟାରେ ଆସିକି ପୁଣି ଆଉ ବା କି କାମ ତ ମୁଁ ସେମିତି ଦେଖିଲି ମୁଁ ବହୁତ ଥର ଚେଷ୍ଟା କରିଛି ଫାଙ୍କା ହେଇିକି କି ମାନେ କଲ୍ କରିବି ବୋଲି ହେଲେ ସମୟ ହିଁ ହେଲା ନାହିଁ। ତ ସେଥିପାଇଁ ଯଦି ହବ ମୁଁ ସେଥିପାଇଁ ଏବେ ମୋର ମାନେ ମନେ ପଡ଼ିଗଲା ଆପଣଙ୍କ କଥା ମୁଁ ଏବେ ଟି କେ ସମୟ ବାହାର କରିକି ମୁଁ ସେଥିପାଇଁ କଲ କରିଛି ଜାଣିବା ପାଇଁ ବି ମାନେ ମେଡିକାଲ ସୁବିଧା କଣ କଣ ଅଛି?
ଏ ମୋ କହିବା କଥା ହେଲା ଯଦି ସେ ଲୋକ ଆସିବେ ଆଁ ପ୍ରଥମ ଜିନିଷ ହେଲା ସେ ଯଦି ଇ ମେଡିକାଲରେ ଆମେ ଦେଖେଇଲେ ସେମାନେ ଯଦି ସଡ଼ନ ଆଡ଼ମିସନ୍ କରିଦେଲେ ତାହେଲେ ସେ ମେଡ଼ିକାଲରେ ରହିଯିବେ ଆଉ ଯଦି ନହେଲା ଧର ଆଡ଼ମିସନ୍ କରିବାକୁ ଦି ତିନି ଦିନ୍ ଲାଗିବ ଆ ଟେଷ୍ଟ କରନ୍ତୁ ଅମୂକେଇ କରନ୍ତୁ ସେମିତି ତ କହିବେ ତାହେଲେ ସେଟା ମୋ ପାଖରେ ରହିବାକୁ ପଡ଼ିବ ବୁଝିଲେ କି
ହଁ ତ ମୁଁ ପଚାରୁଥିଲି କି ତାଙ୍କର କଣ ଏମରଜେନ୍ସିରେ କଣ କିଛି ସେମିତି କରିପାରିବେ ସୁବିଧା
ହଁ ହବ ସୁବିଧା। ଆମର ଏମ୍ସ ହସ୍ପିଟାଲ୍ ସେଇଟା ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟର ମାନେ ଏମ୍ସ ହସ୍ ପିଟାଲ ଦିଲ୍ଲୀରେ ଆଗରୁ ଲୋକମାନେ ଯାଉଥିଲେ। ଏବେ ଆମର ଭୁବନେଶ୍ୱର ଗୋଟେ ହେଲାଣି ପନ୍ଦର ଅଠର ବର୍ଷ ହେଲାଣି ସେଠି ଭଲ ସୁବିଧା ଅଛି। ଆପଣଙ୍କର ଆ କିନ୍ତୁ ଏଇଟା ମନେ ରଖିଥିବେ ଆପଣ ଯଦି ଆସିବେ ତାହେଲେ ଆଧାର କାର୍ଡ ଟା ଆଣିଥିବେ। ବୁଝିଲେ କି। ଆଉ ତାଙ୍କର ଯଦି ସେ ଲୋକର ହୁଁ ଆଜି ତାଙ୍କର ଲୋକର ଯଦି ରେସନ କାର୍ଡ ଥିବ ରେସନ କାର୍ଡ଼ ଜାଣିପାରୁଛନ୍ତି ନା କଣ?
ହଁ।
ହଁ ସେ ରେସନ କାର୍ଡଟି ଆଣିବେ। ଆଉ ଯଦି ସ୍ଵାସ୍ଥ୍ୟ କାର୍ଡ଼ କରୁଥିବେ କିଛି ପ୍ରାଇଭେଟ୍ ରେ ତାହେଲେ ଆଣିବେ। ନଚେତ୍ ତାଙ୍କେ ଏଇ ଯୋଉ ଗଭର୍ଣମେଣ୍ଟ ଆମର ଯେମିତି ଆୟୁଷ୍ମାନ କାର୍ଡ ହଁ କରୁଛି ସେଟାକୁ ବି ଆଣିବେ। ଆଧାର କାର୍ଡ ଟା ନିଶ୍ଚିତ ଆଣିବେ କାରଣ ଆପଣ ଟିକେଟ୍ କଲା ବେଳକୁ ଆଧାର କାର୍ଡ ଟା ନିହାତି ଦରକାର ପଡିଛନ୍ତି ମାନେ ପୁରା ମାନେ ଅରିଜିନାଲ୍ ଟା। ଆଉ ଜେରୋସ୍କୋପି ଗୋଟେ ଆଣିଥିବେ ସେଇଟାକୁ ବି ଦେବାକୁ ପଡ଼ିବ। କାଁହିଁକିନା ଏଠି ବିଶ୍ଵାସ କରନି ଟିକେଟ କରିବା ପାଇଁ ଲୋକ ଚାରିଟା ତିନିଟା ରାତିରେ ଉଠି ଯାଇ ସେଠି ଲାଇନ ଲଗାଉଛନ୍ତି। ଆପଣ ଜାଣିଛନ୍ତି ନା ନାଇଁ ସେ ବିଷୟରେ।
ନା ମୁଁ ତ ଏତେ କଥା ଜାଣିିନଥିଲି। ଆମୁକୁ ଜଣେ ଏଇଠି କହିଲେ ଭୁବନେଶ୍ଵରରେ ଦେଖ ବୋଲି ତାଙ୍କର ସେଠି ସୁବିଧା ଅଛି। ଆଉ ଆଙ୍କର ତ ସବୁ ଅଛି ଆଧାର କାର୍ଡର ତ ସମସ୍ତଙ୍କର ପ୍ରାୟ ଅଛି ତ ଆଙ୍କର ବି ଅଛି। ଆଉ ତାପରେ ଆଙ୍କର ରା ରାସନ କାର୍ଡ ବି ଅଛି। ସ୍ଵାସ୍ଥ୍ୟ କାର୍ଡ ବି ଅଛି। ତାଙ୍କର ସବୁ କାର୍ଡ ଅଛି। ତ ମୁଁ ଆମେ ଯେତେବେଳେ ଯିବୁ ନେଇ ଯିବୁ। ତ ମୁଁ ଥିଲ କି ଆମେ ଯଦି ଯିବୁ ଆପଣ ଯେହେତୁ କହିଲେ ଅଧିକ ଲାଇନ ଅଛି। ତ ଆମେ ଆପଣଙ୍କ ଘରେ ଗୋଟେ ଦିନ ରହିଗଲେ ହବ।
ହଁ ହଁ ଦି ତିନି ଦିନ ରହିଲେ ବି ଚଳିବ ଆପଣ ଆଡମିସନ ହେଲା ପର୍ଯ୍ୟନ୍ତ। ଆପଣ ସବୁ କାର୍ଡ ର ଜେରକ୍ସ କପି ଆଣିଥିବେ ଅରିଜିନାଲ ଆଣିଥିବେ। ଆମର ଟିକେଟ ଟା କରିବା ପ୍ରଥମ ଜିନିଷ ହେଲା ଆଉ ଗୋଟେ ସୁବିଧା ଅଛି ଟିକେଟ କରିବାର। ଧର ଯୋଉ ଆପଣ କାଲି ଦେଖିବାର ଅଛି ତା ପୂର୍ବ ଦିନ ସେ ଦଶ ଏଗାରଟା ବେଳେ ଟାଇମ୍ ଭିତରେ ତାଙ୍କର ଆଡଭାନ୍ସ ଟିକେଟ୍ ଦଉଛନ୍ତି ବୁଝିଲେ କି। ଆଡଭାନ୍ସ ଟିକେଟ ଟା ଯଦି ହବ ଆମେ କରିଦେଲେ ବେଟର ଧର ଯଦି ତୁମେ ଆସିବାର ସିଓର ଥିବ ଧର ମୁଁ ପାଞ୍ଚ ତାରିଖ ଆସିବି। ମତେ କହିଲେ ମୋର ଯଦି ଆଧାର କାର୍ଡ ଟା ଅରିଜିନାଲ ଦରକାର ଆପଣ ସେ ପଡିବ। ଆପଣ ଆସନ୍ତୁ ଆସିଲେ ଆମେ ଯାଇକି ସେଠି ଟିକେଟ ଟାପର କରିଦବା ପୂର୍ବ ଦିନ। ତାପର୍ଯ୍ୟନ୍ତ ଦେଖା ତାପର୍ଯ୍ୟନ୍ତ ମାନେ ଆମକୁ ପୁରା ବଡି ଭୋରୁ ଯିବାକୁ ପଡିବ। ବଡି ଭୋରୁ କଲେ ଆମେ ଲାଇନ ଲଗେଇବା କଣ ସାତଟା ବେଳେ ତାଙ୍କର ଡିପାର୍ଟମେଣ୍ଟରେ ମାନେ ଲାଇନରେ ପୁଣି ଏଠି ଏଠି ଟିକେଟ କରିବେ ଲାଇନ ଦେଇକି। ପୁଣି ଡିପାର୍ଟମେଣ୍ଟ ଯିବେ ସେଠି ଲାଇନ ନଗେଇ ପୁଣି ରେଜିଷ୍ଟ୍ରେସନ କରିବେ। ବୁଝିଲେ ନା ନାଇଁ ମୋ କଥା।
ହଁ।
ହଁ ସେଠି ରେଜିଷ୍ଟ୍ରେସନ କରି ସେଠି ଲାଇନ ରେ ରହିବେ। ସେଠି ସିରିଏଲ୍ ନମ୍ବରରେ ଆପଣ ଡକ୍ଟର ଦେଖେଇବେ। ଡକ୍ଟର ଦେଖା ସେଠି କନସଲ୍ଟ କରାଯିବ। ତାପରେ ଆପଣଙ୍କର ଅ ଧର ଡକ୍ଟର କହିବେ ତମେ ଏଇ ଟେଷ୍ଟ ଗୁଡା ସବୁ କର। ତମର ଯଦି ସ୍ଵାସ୍ଥ୍ୟ କାର୍ଡ ଥିବ ରେସନ କାର୍ଡ ଥିବ। ସେଠି ସବୁ ଲାଇନ ପ୍ରବଳ ଲୋକ ମାନେ ଅଲ୍ ଇଣ୍ଡିଆର ଲୋକ ସବୁ ଆସୁଛନ୍ତି। ଆଉ ଗୋଟେ ଲାଇନ ଲଗେଇକି ତମେ ରେସନ କାର୍ଡ ପ୍ରଡ୍ୟୁସ କରିକି ସେଠି ବିଲ୍ କରିବ ତମ ଟେଷ୍ଟ ପାଇଁ ଟେଷ୍ଟ କରି ପୁଣି ଟେଷ୍ଟ ଯୋଉଠି ହଉଛି ସେଠି ଦବାକୁ ପଡିବ। ତାପରେ ପୁଣି ଟେଷ୍ଟ ର ରିପୋଟ କୋଉ ରିପୋଟ ଦିନେ କି ଦି ଦିନି କି ତିନ୍ ଦିନି ଏମିତି ଆସିବ। ଆଣିଲା ପରେ ପୁଣି ଡକ୍ଟର ଦେଖେଇବ କିନ୍ତୁ ଯୋଉ ଟିକେଟ ଟା କରିଥିବେ ବୁଝିଲେ କି
ହଁ।
ସେ ଟିକେଟ ଟା ଥରେ ସେଇ ଟିକେଟ୍ ଉପରେ ପୁଣି ସେକେଣ୍ଡ୍ ଟାଇମ ତମ ଦେଖେଇ ପାରିବ ଆଉ ସେକେଣ୍ଡ୍ ଟାଇମ ଆଉ ଟିକେଟ୍ କରିବାକୁ ପଡିବନି। ତେଣୁ ସେଇ ଟିକେଟ୍ ରେ ଆମେ ଦେଖେଇବା। ପୁଣି ସେକେଣ୍ଡ୍ ଟାଇମ୍ ଯାଇ ଡକ୍ଟର ଦେଖେଇଲ ଡକ୍ଟର ଦେଖିଲା ପରେ ମେଡିସିନ୍ ଦେଇ ବିଦା କରିବ କି ସେ ଚାହିଁବେ ଆଡିମିସନ କରିବା କଥା। ତେଣୁ ଆଡମିସନ କରିବାକୁ ରହିବ ବୁଝିଲେ ନା।
ହଁ ବୁଝିଲି। ମାନେ ଆପଣଙ୍କ କହିଆ କଥା କି ଆଗେ ଗୋଟେ ନର୍ମାଲ ଟିକେଟ କାଉଣ୍ଟର ରେ ଆମେ ଯାଇକି କରିବୁ ଟିକେଟ ତାପରେ ଯାଇଁକି ଯୋଉ ଡିପାର୍ଟମେଣ୍ଟରେ ଆମେ ଦେଖେଇବୁ ସେଇଠି ହିଁ ଆମେ ଯାଇକି କହିବୁ ଟିକେଟ୍। ହେଲେ ସେଇ ଡିପାର୍ଟମେଣ୍ଟରେ ଯାଇଁକି ଆଉ ଥରେ ଟିକେଟ କରିବାକୁ ପଡିବ ହେଲେ ତା ପୂର୍ବରୁ ଯୋଉଠି ଆମେ ଯାଇଁକି କରିଥିଲୁ ସେଇଠି ଆଉ ଟିକେଟ୍ କରିବାକୁ ପଡିବନି ଆଉ ତାପରେ ଯେହେତ୍ ତୁ ଏଇଟା ପୁରା ଅଲ୍ ଇଣ୍ଡିଆ ତ ଲୋକ ଅଧିକ ହୋଉଚନ୍ତି ତ ଆମେ ଟିକେ ଜଲ୍ଦି ଯିବା। ଆଉ ଯଦି ଆପଣ ଯୋଉ କହିଲେନି ଆଡଭାନ୍ସଟା ଯଦି ହବ ମୁଁ ଆପଣଙ୍କୁ ଏଇଠିକି ଆପଣ ଯେତେବେଳେ କହିବେ ଆପଣଙ୍କ ସୁବିଧାରେ ଆମେ ପଳେଇବୁ ତା ପୂର୍ବ ଦିନ ଯଦି ହବ ମୁଁ ହିଁ ଯିବ୍ କାଲି ପଳେଇବି ଆଧାର କାର୍ଡ ନେଇକି ତାଙ୍କର ଆମେ ଟି କେଟଟା କରିଦବା କାରଣ ସେ ବୟସ୍କ ଲୋକ ନା ତ ତାଙ୍କର ମାନେ ମାନେ ଟିକେ ଶରୀର ଅସୁସ୍ଥ ବୋହୁତ ତ ତାଙ୍କର ଏତେ ଶକ୍ତି ଆଉ ବଳ ନାହିଁ କି ସେ ଯାଇଁକି ମାନେ କରିପାରିବେ। ତ ମୁଁ ହିଁ ପଳେଇବି।
ହଁ ଗୋଟେ କଥା ହୋଉଚି ଆପଣଙ୍କର ଧର ଆସିଲେ ଟିକେଟ କରାହେବ ତାପରେ ଦେଖେଇବେ କି ଦିନେ ଦିଇ ଦିନ୍ ପରେ ଆଡିମିସନ କରିବେ ଆଡିମିସନ୍ ବେଳକୁ ତାଙ୍କର ଆଉ ଗୋଟେ ଏକ୍ସଟ୍ରା ଲୋକ ଦରକାର ପଡିବ। ଏ ରହିବା ପାଇଁ ତାଙ୍କ ପାଖରେ ଅଟେନାଣ୍ଟ ହିସାବରେ ତେଣୁ ଆପଣ ତାପରେ ଲୋକ ଡକେଇଦେଲେ ତମେଙ୍କର ଆସିପାରିବେ ତ?
ହଁ ହଁ ତାଙ୍କର ପୁଅ ଆଉ ଯିଏ ସିଏ ଯିବେ ଆଉ ମତେ ଯଦି କହିବେ ମତେ ଲାଗୁଚି ସେ କହିବେ ବୋଲି କାରଣ ଆପଣ ମୋର ଚିହ୍ନା ଅଛନ୍ତି ନା ତାଙ୍କ୍ ଙ୍କର ଆପଣଙ୍କର ଚିହ୍ନା ନାହାନ୍ତି ତ ମୁଁ ତ ନିଶ୍ଚିନ୍ତ ଯିବି ଆଉ ସିଏ ଯିବେ ତ ସେମିତି ଅଟେନାଣ୍ଟ ରହିବା ପାଇଁ ଅଛନ୍ତି ଲୋକ ମୁଁ ଅଛି ଆଉ ଜଣେ ବି ଅଛନ୍ତି।
ମତେ ତ ଠିକ୍ ଅଛି ତାହେଲେ ଇଏ ହେଲେ ଆମର ଦେଖେଇକି ମେଡିସିନ ଆପଣଙ୍କର ସେଠି ବି ମିଳୁଚି ମେଡିସିନରେ ମାନେ ଟେନ୍ ଟୁ ଏଇଟି ପର୍ସେଣ୍ଡ ପରନ୍ତ ମେଡିସିନି ଡିସକାଉଣ୍ଟରେ ମିଳୁ ବୁଝିଲେକି।
ଓହୋ ଏଇଟା ତ ମାନେ ବୋହୁତ ଭଲ ସୁବିଧା ହେଲା। ଆମେ ଆଉ ତ ଜାଣିନଥିଲୁ। ତ ମାନେ ମେଡିସିନରେ ବି ସେଇଠି ମାନେ ସେଇଠି ହିଁ ସବୁ ମିଳିଯିବ ନା ମାନେ ଯାହାବି ଆମକୁ ଟେଷ୍ଟ କରିବାର ଅଛି ସେଇଠି ମାନେ ଅଧା ପଇସାରେ କି ଡିସକାଉଣ୍ଟ ହେଇକି? ଆଉ ଆମର ତ ସ୍ଵସ୍ଥ୍ୟ କାର୍ଡ ବି ଅଛି ଆଉ ବି ପି ଏଲ୍ ସେଇଟା ବି ଅଛି। ତ ମେଡିସିନ୍ ଆଉ ଟେଷ୍ଟ୍ ସେଇଥିରେ ଡିସକାଉଣ୍ଟ ମିଳିଯିବ ତାହାଲେ। ଆଉ ସବୁ ସୁବିଧା ସେଇଠି।
ଆପଣଙ୍କର ଉଁ ଧରନ୍ତୁ ଆପଣଙ୍କର ଯଦି ସବୁ କାର୍ଡ ଅଛି ଆପଣଙ୍କର ଡାକ୍ତର ଦେଖା ଫ୍ରି ହେଇଯିବ ବ୍ଲଡ଼୍ ଟେଷ୍ଟ କିମ୍ବା ଅଲଟ୍ରାସାଉଣ୍ଡ ହୋଉ କି ଯେକୌଣସି ଟେଷ୍ଟ ବଡ଼ ବଡ଼ ଟେଷ୍ଟ ସେଗୁଡ଼ା ବି ଆପ ଆପଣଙ୍କର ରେସନ କାର୍ଡ ଆଉ ସ୍ୱାସ୍ଥ୍ୟ କାର୍ଡ ଉପରେ ଏଟା ମାଗଣାରେ ହେଇଯିବ। ଯଦି ଅପରେସନ କରିବାର ଥିବ ତାହେଲେ ଆପଣଙ୍କ ସ୍ୱାସ୍ଥ୍ୟ କାର୍ଡ ହିସାବରେ ଓ ଟିରେ ବି ମାଗଣାରେ ହେଇଯିବ। ଆପଣ ସ୍ୱାସ୍ଥ୍ୟ କାର୍ଡ ଦେଇଥିବେ ମାନେ ମେଡ଼ିସିନ ଆପଣଙ୍କୁ ମାଗଣାରେ ମିଳିବ ବୁଝିଲେ ଆପଣ ତକଲିଫ୍ କିଛି ନାହିଁ। ତକଲିଫ୍ ହୋଉଚି ଏଇଆ ଆପଣଙ୍କର ଯୋଉ ପେସେଣ୍ଟ ରହିଲା ତାଙ୍କୁ ଖାଇବା ପାଇଁ ମେଡ଼ିକାଲ ତରଫରୁ ମିଳିଯିବ। କିନ୍ତୁ ଆପଣଙ୍କର ଯିଏ ଆଟାଡ଼ାଣ୍ଟ ଥିବ ସେଇ ଆଟାଡ଼ାଣ୍ଟଟି ବାହାରେ ଖାଇବ। ସକାଳ ସପୋଜ ସକାଳେ ଚାହା ଟିକେ ଖାଇଲା କି ଜଳଖିଆଟେ ଖାଇଲା ଗାଧୁଆଳେ ମିଲ୍ ଖାଇବ ରାତିି ମିଲଟେ ଖାଇବ ସନ୍ଧ୍ୟାବେଳେ ଟିକେ ଚାଆ ପିଇଲା ଆଟାଡ଼ାଣ୍ଟ ଆପଣଙ୍କ ଜଣେ କି ଦି ଜଣ ଯାହା ରହିଲେ ବି ସେଟାରେ ଆପଣଙ୍କୁ ବାହାରେ କିଣି ଖାଇବାକୁ ପଡ଼ିବ। କିନ୍ତୁ ପେସେଣ୍ଟର ଅସୁବିଧା କିଛି ନାହିଁ ସେ ମେଡ଼ିକାଲ ତରଫରୁ ସବୁ ପାଇବ।
ଆଚ୍ଛା ଆଚ୍ଛା ମାନେ ଆମେ ଯଦି ସ୍ୱାସ୍ଥ୍ୟ କାର୍ଡଟାକୁ ସେଇଠି ରେଜିଷ୍ଟର କରିଦେଲୁ ତାହେଲେ ଏହି ସବୁ ଗୁଡ଼ାକ ଆମକୁ ଫ୍ରିରେ ହେଇଯିବ ଆଉ ଏଇଟା ଭଲ କଥା ହେଲା ମାନେ ପେସ୍ ସେମତି ରହିବା, ଖାଇବା ତାର ଟେଷ୍ଟ ସବୁ ତାପରେ ମାନେ ମେଡ଼ିକାଲ ଅ କରେ। ମତେ ଲାଗୁଛି ସେମାନେ ମେଡ଼ିସିନ ଦେଇକି ଛାଡ଼ିବେନି କାରଣ ଆଙ୍କର ଟିକେ ଅ ଅଧିକ ଦେହ ଖରାପ ହେଇଛି। ସେ ଦି ତିନି ଦିନ ପାଇଁ ଗୋଟେ ମେଡ଼ିସିନ ଦେଇ ଦେବେ ତାପରେ ବେଡ୍ ଖାଲି ହେଲେ ଆଡ଼ମିଶନ କରେଇବେ। ମତେ ତ ସେଇୟା ଲାଗୁଛି ତ ମାନେ ସେଇ ଆଖ ଆଖ ପାଖରେ କିଛି ଭଲ ମାନେ ଯେ ରହିବ ତାଙ୍କ ପାଖରେ ସେ ଖାଇବା ପାଇଁ କିଛି ସୁବିଧା ଅଛି।
ହଁ ହଁ ମାନେ ଆପଣ କଣ ଭାବୁଛନ୍ତି ଇଏ ଇନ୍ସ ପା ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ସେଟା। ଚାରିପଟେ ଦୋକାନ ବଜାର ସବୁ ପୁରା ଭର୍ତ୍ତି ହେଇଛି ଟିଫିନ ଟୁ ମିଲ୍ ଟୁ ଆପଣଙ୍କର ଆଧାର କାର୍ଡ ତିଆରି କରିବା। ସ୍ୱାସ୍ଥ୍ୟ କାର୍ଡ଼ ବାହାର କରିବା ଉ ଜେରସ ଏଇ ସବୁ ପ୍ରକାର ଅଛି। ପ୍ଲସ ତା ଛଡ଼ା ଆହୁରି ଗୋଟେ ସୁବିଧା ଅଛି ଗଭମେଣ୍ଟର ଯୋଉ ଆପଣ ଜାଣିଛନ୍ତି ପାଞ୍ଚ ଟଙ୍କିଆ ମିଲ୍ ତିଆରି ହେଉଛି।
ହଁ ହଁ।
ସେଇ ପାଞ୍ଚ ଟଙ୍କିଆ ମିଲ ବି ଏଠି ମାଗଣାରେ ମିଳୁଛି ଆପଣ ଚାହିଁଲେ ଜଣେ ଆଟେଣ୍ଡର ଖାଇପାରିବ।
ଆଚ୍ଛା ହଉ ତାହେଲେ ମୁଁ ରଖୁଛି ଏବେ ମୁଁ ତ ମାନେ ଟିକେ କାମ ପଡ଼ିଗଲା ମୁଁ ଆପଣଙ୍କୁ ଫ୍ରି ହେଇକି କାଲି ସକାଳେ ଫୋନ୍ କରୁଛି।
ଠିକ ଅଛି ଠିକ ଅଛି।